ହଁ ହାଲୋ ହଁ କୁହ?
ଅଁ। ଆଉ କଣ କାମ ଅଛି କୁହ?
ଆଉ ସେ ନାଇଁ ତାମ ସବୁ ବାସନ କୁସନ ସଫାକରିଦେଇ ଖାଲି ଛୁଆ ଦିଟା ଟିଉସନ ଆସୁଛନ୍ତି ଦି ଟା ଛୁଆ ମ
ହୁଁ ସେରା ସେ ତମ ଗାଁ ଛୁ
ଆଉ ଗୋଟେ ଆସେ। ହଁ ସେଇ ପାଖରୁ।
ହୁଁ ଭଲ ଟାଇମ ପାସ୍ ହଉଛି ତମର।
ଟାଇମ ପାସ୍ ହଉନି ମୁଁ ଦିନ ସାରା ଟିକେ ଶୋଇ ବସି ପାରୁନି ଟିକେ ଆଜି ହେଇ ହଁ ଖାଇବା ପିଇବା ସରିଲା ସାଢେ ତିନିଟାରେ ମୁଁ ଯାଆ ଟିକେ କଲ କରିଥିଲା ତା ସାଙ୍ଗରେ କଥା ହେଲି ଚାରିଟାରେ ଚାରଟାରେ ଏଇ ଛୁଆ ମାନେ ଚାରିଟା ଦଶ ପନ୍ଦରରେଏ ମାନେ ଆସ ଆଉ କାଇଁ ବସିିନି ଖାଇକି ଟିକେ ମତେ ଟିକେ ଗଢେଇ ନହେଲେ ଭଲ ଲାଗେନି। ତାପରେ ଯଉ ତମ
ପ୍ରାଇଭେଟ ସ୍କୁଲ ସା
ଏଟା ପ୍ରାଇଭେଟ ଭାଇ ପ୍ରାଇଭେଟ ପ୍ରାଇଭେଟ ଟା।
ହୁଁ।
ହେ ନନ ଓଡ଼ିଆ ଛୁଆ ଓଡିଆ
ହଁ।
ହଁ।
ହଁ।
ସେ ଓଡିଆ ବୁଝୁ
ସେ ସେ ପାଖରେ ସେ ରହୁଛନ୍ତି ଆଉ। ଭଲ ହେଇଛି ସେ ଓଡିଆ ବୁଝିପାରିବେନି ଆମେ ଆମର କଥା ହେଇଯିବା। ଓହୋ ତ କୋଉ କ୍ଲାସ ତାଙ୍କର?
ହୁଁ।
ତାଙ୍କର କୋଉ କ୍ଲାସ? ତାଙ୍କର କୋଉ କ୍ଲାସ? ହାଲୋ। ତାଙ୍କର କଉ କ୍ଲାସ ସେ ଛୁଆଙ୍କର?
ହଁ